ହାଲୋ।
ହାଲୋ ହାଲୋ। ଶୁଭୁଛି ହାଲୋ ଶୁଭୁଛି ହଁ କୁହନ୍ତୁ ଶୁଭିଲା ତ। ତ।
ହଁ ହଁ।
ଙ୍କ କରୁଛନ୍ତି? ହାଲୋ।
ହଁ କୁହ।
କଣ କରୁଛନ୍ତି?
ଏଇଠି ବସିଥିଲି ଆଉ।
ଗରମ କେମିତି ହଉଚି ତମ ଆଡ଼େ?
ପ୍ରବଳ।
ଆଳୁସିଝା ଆମର ହେଇଥିଲା।
ଆଜି ତ ପୁରା ସାଧା ଆଉ।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
କ୍ଲିଅର ଆସୁନି ସାଉଣ୍ଡ।
ଏବେ ଶୁଭିଲା ଟିକେ ନେଟୱାର୍କ ଇସୁ ରହୁଚି ଶୁଭିଲା। ହାଲୋ।
ହଁ ଶୁଭିଲା ସାଇଡ ରେ ଅଲଗା ଆବାସ ଆସୁଛି ତ।
ମୁଁ ତ ଶୁଭୁନି କିଛି ଓହୋ ପବନ ହଉଥିଲେ ଶୁଭିବ।
ହୁଁ ସେଇଆ ସାଇଡ ଆବାଜ ଅଧିକ ଶୁଭୁ। ଛି ଉ ଭଏସ ଟା ଟିକେ କମ ଶୁଭୁଛି।
ଆଜ୍ଞା ଏବେ କ୍ଲିଅର ଶୁଭିଲା।
ହଁ।
ହାଲୋ।
ହଁ ଏବେ ଶୁଭିଲା।
ଓକେ ଠିକ ଅଛି ଆଉ ରଜ କେମିତି କଣ ପାଳନ କଲେ କୁହନ୍ତୁ।
ରଜ କିଛି ପାଳନ ହେଇନି। ସେମିତି ନ। ନର୍ମାଲ ଉପ।
ତମ ପାଇଁ ବର୍
କାଇଁକି ନା ମୋର ତ। ଅ ନା ନା ବର୍ଷା ଫର୍ଷା କିଛି ନାଇଁ ଆମର ସେ ବଡା ପା ଜଣେ ଚାଲି ଯାଇଥିଲେ ତ ତ ସେଥିପାଇଁ ରଜ ଏମିତି କିଛି ମନା ହେଇନି ଆଉ। ହୁଁ।
ହୋ। ଓ ହୋ।
ହଉ ତମର କେମତି।
ହଁ ସେମିତି ଆମ ଆଡେ ତ ବର୍ଷା ହେଇଗଲା ଆଉ ସେମିତି କିଛି ନାହିଁ ନର୍ମାଲ ଘରେ ନୂଆ ଡ୍ରେସ ପିନ୍ଧିକି ପୋଡ ପିଠା ଖାଇକି ରହିବା କଥା ଆଉ ବର୍ଷା ହେଇଗଲା ଆଜି ଯେହେତୁ ଆମ ଆଡେ
ପିଠା ଖାଇଛ ଆମର ପିଠା ପିଠା ବି ହେଇନି ଏ ପର୍ଯ୍ୟନ୍ତ କି ଆମେ ଖାଇନୁ ରଜ ପରେ ହବ ବୋଲି ଘରେ କହୁଥିଲେ ଦେଖିିବା କଣ ହଉଛି
ହଁ ସେମିତି ତ ଆଉ ଇଏ ହେଲେ ହେଇପାରିବନି ନା ତ ଅଲଗା ଟାଇମ ରେ ଯାହା କରିକି ଖାଇବା କଥା
ହୁଁ ସେଇୟା
ଆଉ ପଢ଼ାପଢ଼ି କଣ ହଉଛି
ପଢାପଢି କଣ ଏଇତ ଗ୍ରାଜୁଏସନ ସାରିକି ଘରେ ଆଉ କଣ
ଓ ହୋ ଆଉ
ହଉ ତମର କଣ ତମେ କଣ ଖାଇଛ
ହାଲୋ
ହ୍ୟାଲୋ ମୁଁ କହିଲି ତମେ କଣ ଖାଇଛ ନା ପୁଣି ସାଉଣ୍ଡ କଟିଗଲା
ଏବେ ଶୁଭିଲା
ଅ ହଁ ଶୁଭିଲା
ନେଟୱର୍କ୍ ଇସୁ ହେଉଛି। ବହୁତ ନେଟୱର୍କ୍ ପ୍ରୋବ୍ଲେମ୍। କଣ? ଆଜି ତ ଯଦି ଗୁରୁବାର ସାଧା ଡାଲମା ଭଜା
ଓହୋ ଆଉ ଏବେ ଖାଇବା କଣ ରାତିରେ।
ରାତିରେ ଆଉ କଣ ଯେହେତୁ ଗରମ ବହୁତ ହଉଛି ତ ପଖାଳଖିଆ ହବ ଆଉ।
ଓହୋ ହଁ ରାତିରେ ସଜ ପଖାଳ ଟା ଭଲ ଗାଁ ରେ ବି ଭଲ ତାର ଅଲଗା ପ୍ରକାର ସ୍ମେଲ୍।
ଓହୋ ପଖାଳ କଥା ଆଉ କହନା ନ କହିଲେ ଭଲ
ସେ ଆଗରୁ ନା ଆଗରୁ ବି ଆଗରୁ ସେ ଯୋଉ ନିଜ ଉଚ୍ଚ ବାଡି ବିଲର ଯୋଉ ହଉଥିଲା। ଯୋଉ ଇଏ ଚାଷ ଧାନ ସେଗୁଡାକ ଭଲ ବାସ୍ନା ହେଉଥିଲା। ଏଗୁଡାକ ଯୋଉ ସେ ବିପିଏଲ୍ ଚାଉଳ ଗୁଡାକ ମିଳୁ ଯେ ସେଗୁଡା କଣ ବାସ୍ନା ଫାସ୍ନା ହଉଛି ସେମିତି ଖାଲି ଗୋଟେ ଖାଇବା କଥା ନା ଆଉ ବାସ୍ନା ତାର ନାହିଁ।
ହୁଁ ଏଇ ଯୋଉ ଚାଉଳ ରଖୁଥିଲେ ସେଇ ଚାଉଳର ଯୋଉବାସ୍ନା ଟା ପଖାଳ ହେଲେ ଏ ଚାଉଳରେ କଣ ଅଛି ଯେହେତୁ ଚାଉଳ ତ ସେଥିପାଇଁ ଏବେ ଖାଇବା କଥା ଏବେ ତ ସମସ୍ତେ ଯେହେତୁ ତାକୁ ଖାଇଲଣି ଆଉ କଣ ଏବେ ଲୋକ ଚାଉଳ। ଗାଁରେ ଆଉ ସେଗୁଡାକ ଦେଖି ଖି ବାକୁ ମିଳୁନି।
ସେଇଆପା ଆଉ କୋଉଠି ସମସ୍ତେ ସମସ୍ତେ ମାନେ କଣ କହିଲ? ସମସ୍ତେ ଇଏ ହେଇଗଲେଣି ମାନେ ଆଉ କେହି କାମ କରିବାକୁ ଇଚ୍ଛା କରୁନାହାନ୍ତି ସବୁ।
ନା ଗାଁ ଆଉ ଗାଁ ହେଇକି ନାହିଁ ଗାଁ ପୁରା ସହର ହିଁ ହେଇଗଲାଣି। ସହରରେ
ହଁ ରହୁଛନ୍ତି ସେଇ ଟାଇପ୍ ର କିନ୍ତୁ ଆକ୍ଚୁଲିରେ ଯେତେବେଳେ ଧାନ ଫାନ କରିଦଉଥିଲ ଏମିତି କଣ ଭାତ ଖାଇଦଉଥିବ ଏମତି ଶାଗ ଶାଗ ନେଇଆସ ଖାଇଦେଇକି ବି ଆରାମସେ ରହିଯାଉଥିଲେ । ଏବେ ଗାଁ ରେ ବି ମାନେ ହେ ମାନେ ଅର୍ଡର କରିକି ଲୋକ ଖାଉଛନ୍ତି।
ହଁ ଆଉ ନାହିଁ ବା ଗାଁରେ ନା ହଁ ଗାଁରେ କିଏ କାହା ସହିତ କଥା ହବାର ଅଛି ଯେଝା କାମରେ ସମସ୍ତେ ବ୍ୟସ୍ତ ତ ଗାଁ ଆଉ ଗାଁ ହେଇ ଇଏ ନାଇ।
ସେଇଆ ମାନେ କହୁଛି ଇ ବା ଏତେ ବଡ ଗୋଟେ ରଜ ଗଲା ଆମ ଗାଁରେ ଗୋଟେ ଦୋଳି ବି ନାହିଁ ନା ପିଲା ବି କେହି ନାହାନ୍ତି ସବୁ ବାହାରେ। ସବୁ କିଏ କୋଉଠି କଟକ ଭୁବନେଶ୍ଵର ପ୍ରାୟତ ବାହାରେ ଆଉ। ଖାଲି ଯୋଉମାନେ ସ୍କୁଲ ରେ ପଢ଼ୁଛନ୍ତି ମାନେ ସବୁ ଅଛନ୍ତି।
ହଁ ସେମାନେ ଛୋଟ ଛୁଆ ସେମାନେ ତ ରହିବେ ସବୁ ଆମ ଏଥିରେ ପିଲାମାନେ ଆଉ ମାନେ ନା ଗାଁ ରେ ଏକାଠି ବସିକି ଗୋଟେ ଯୋଉ ଆଗେ ତାସ ଖେଳ ହୁଏ। ତାପରେ ଯୋଉ ଲୁଡୁ ଖେଳ କି
ନା ହଁ ସେ ସବୁ ଆଉ ନାହିଁ। ହ ହଉ ମୁଁ ଟିକେ ରଖୁଛି। ମୋର ଗୋଟେ କଲ ଆସୁଛି ତ ସେପଟରୁ ଟିକେ କାଟିଦିଅ।
ଓକେ ଓକେ ଠିକ ଅଛି।